ତ ଅ
ହ୍ୟାଲୋ
ହ୍ୟାଲୋ।
ହଁ ଶୁଣି ପାରୁଛନ୍ତି। ଶୁଣିପାରୁଛନ୍ତି ହ୍ୟାଲୋ
ଶୁଭୁଚିଟି ମୋ କଥା
ହଁ ହଁ ମୋ କଥା ଶୁଭୁଛି ଆପଣଙ୍କୁ
ହଁ ହଁ ହଁ ଶୁଛି
ସୁବୁଛି ନେଟୱାର୍ ପୋ ଟିକିଏ ପ୍ରୋବ୍ଲେମ୍ ରହୁଛି ବୋଧେ।
ଦେଲେ ଫୋନ୍ କ ଣ କାମ କରିବାକୁ ପଳେଇଥିଲେ ନା କ ଣ
ନାଇଁ ମୁଁ କାଟିନିତ ନେଟୱାର୍କ ର୍ପ୍ରୋବ୍ଲେମ୍ ଥିଲା ବୋଧେ ଆପଣଙ୍କ ଆଡୁ କଟିଗଲା
ଓହୋ ମୁଁ ସେୟଆ କହିଲି ମୁଁକହିଲି ଆଜି ଦି ପହରେ ଖାଇବା ପିଇବା ରୋଷେଇବାସ କରିବାକୁ ପଳେଇଛନ୍ତି ବେ
ଆପଣଙ୍କ ଆଡ଼ୁ ନହିଁ ନହିଁ।
ହଁ ହଁ।
ଆପଣଙ୍କ ଆଡୁ କଟିଗଲା ସେଇଟା ଆଉ। କଲ୍ ଟା ଆଉ ରୋଷେଇ ଆରମ୍ଭ ହେଲାଣି ରୋଷେଇ। ରୋଷେଇ ଆରମ୍ଭ ହେଲାଣି।
ହଁ ରୋଷେଇ ଚାଲିଛି ପରା ଏ ସିଏ। ହଁ ରୋଷେଇ ଏଇନା ଚାଲିଛି ଆରମ୍ଭ ହେଲାଣି ତାପରେ। ସିଏ ଏଇନା ଆମର ଫୋନ୍ କରିଥିଲେ ଜଣେ ଘରକୁ କୁଣିଆ ଆସିବେ ତ ହେଲା।
ଆଚ୍ଛା।
ତ ତାଙ୍କରି ପାଇଁକା ସେ ଫୋନ୍ କଲେ ସବୁ ଭଲ ଭଲ ଜିନିଷ କରିକି ରଖିଥା। ଯାହା ଘର ରେଷେଇ ହବ ପୁଣି।
ଆଜି କରିବେ ରୋଷେଇ ଭାବିଛନ୍ତି।
ଆଜି ଆମର ଘରେ ଖାଇବା ପାଇଁ ସ ଦି ପହରେ। ଭାତ ଡାଲି କୁନ୍ଦରି ଆଳୁ ଯୋଉ ଆମ ପୋସ୍ତକ ବାଦାମ ଦେଇକି। ବଟା ହେଇକି ସିଏ ତରକାରୀ ଟିକେ ହବ। ଆଉ ପିଲାମାନଙ୍କ ପାଇଁ ଟିକେ ଆଳୁ ବାଇଗଣ ଭର୍ତା ‌ଏ ପା ମ୍ପଡ଼ ଏଇ ସବୁ ହବ। ଆଉ କିନ୍ତୁ ଦେଖିଲା ବେଳକୁ ସେ କୁଣିଆ ଫୋନ୍ କରିୁଥିଲେ ସବୁ ଆସିବେ ବେଲି ଘରକୁ ତ। ତାଙ୍କ ପାଇଁ ବୋଉ ଏଇନା। କହିଲେଣି ବୁଟ ମଟର ପକେଇକି ଟିକେ ତରକାରୀ କରେ ଆଉ ପୁରୀ ଟିକେ ଛାଣେ। ଆଉ ଖିରି ଟିକେ କରେ ଏମିତି ସବୁ ହବ ଆଉ।
ଆଚ୍ଛା ଆଚ୍ଛା ଆସିବେ କୁଣିଆ ଆସିବେ।
ହଁ ହଁ ସିଏ ଆସିନାହାନ୍ତି ତ ବୋଉଙ୍କର ସିଏ ଭାଇ ଯୋଉ ଆମ ମାମୁଁ ହେବେ ଯିଏ। ସେ ମାମୁଁ ମାଇଁ ତାଙ୍କ ପିଲା ଦି ଜଣ ସବୁ ଆସିବେ ଆଉ ସେଇ ଯୋଗୁଁ ବୋଉ କହିଲେ ସେ। ସନ୍ଧ୍ୟାବେଳେ ଆସି ପହଞ୍ଚିବେ ଏ ଚାରିଟା ବେଳେ ଆଉ କ ଣ ଭାତ ଖାଇବେ ନା କ ଣ।
ହଁ।
ସେ ଯାଇ ଥିଲେ ବୁଲିବାକୁ ବାହାରକୁ ତ। ଦିଲ୍ଲୀ ଯାଇଥିଲେ ତ ସେଇ ଏଇ। ଏଇଠି ଓହ୍ଲେଇକି ଆମର ଏଇ ଖୋର୍ଦ୍ଧା ଷ୍ଟେସନେ ଆସିବେ ଘରକୁ।
ହୁଁ। ଆପଣ ସ କେତେ ଯାଆ କି ସମସ୍ତେ ମିଶିକି ରହୁଛନ୍ତି ତ।
ହଁ ହଁ ଆମେ ତିନି ଯା ମୋର ଯୋଡି ଯା ସାନ ମୁଁ ବଡ଼। ତା ମୋ ତଳେ ଦିଇଟା ଉଁ ଉଁ ଯା ଅଛନ୍ତି ଆଉ ସାନ।
ହଁ ସମସ୍ତେ ମିଶିକି କରିଦେଲେ କାମ ଶେଷ ଆଉ ସାଙ୍ଗେ ସାଙ୍ଗେ କାମ ସରିଯିବ ଆଉ।
ହଁ ସେଇ ଗୋଟେ କାମ ଟିକେ ଅସୁବିଧା ହୁଏନି ମିଳିମିଶିକି ରହିଛୁ ନା ତ। ଇଏ ଆ ମାନେ ଏ ଏପଟେ ଯଦି କିଏ ଦି ପହର ଖାଇବା ସମାଳି ଦେବ ତ ମୁଁ ଟିଫିନ୍ ଟିକେ କରିଦିଏ ପିଲାଙ୍କ ପାଇଁ। ଉଁ ରାତି ବେଳା ସେମିତିଆ ଧର। ପିଲାଙ୍କୁ ମୁଁ ପଢ଼ଉଛି ତ ସିଏ ତାଙ୍କର ଟିକେ ଯାଇଁ କରିଦିଅନ୍ତି ଏମିତି ଆଉ।
ହଁ ସେଇଗୁଟା ହଉଛି। ତ ଆମର ଯୋଉ ଯୌଥ ପରିବାରର। ଗୋଟେ ପରମ୍ପରା ସେ ମିଶିକି ରହିଲେ ସବୁକିଛି ବାଣ୍ଟି ହେଇଯାଏ କାମ। ରୋଷେଇ ସବୁ କିଛି ଭ ବହୁତ ଭଲ ଲାଗେ।
ହଁ ଆମର ତ ସେଇ ଯୋଗୁ ଯେକୌଣସି ଗୋଟେ ପର୍ବ ହୁଏ ଆମକୁ ଭାରି ଭଲ ଲାଗେ ମାନେ ଆମ ଘରକୁ ବି ଯିଏ ଆସେ ଅଛନ୍ତି କହନ୍ତି ଯେ ଏଇ ଆ ଯିବାକୁ ଇଚ୍ଛା ହେଉନି କାହିଁକି ସମସ୍ତେ ମିଳିମିଶିକି ଗୋଟେ ଏବେ ଦେଖୁନାଁହାନ୍ତି ରଜ ଗଲା ମୁଁ ମୋ ଖୁସିରେ ମୁଁ ଯାହା କରିଦେବି ତାଙ୍କ ସିଏ ଯାହା ଜାଣିଛନ୍ତି ସିଏ ସେୟା କରିଦେବେ ତ ଘରେ ବିଭିନ୍ନ ପ୍ରକାର ଜିନିଷ ହେଇଯିବ।
ହଁ ହଁ ହଁ ସେ ବହୁତ ଖୁସି ଲାଗେ ଆଉ ର ଜକୁ କଣ କେମିତି ସେ କଣ ପାଳନ କେମିତି କଣ କଲେ? ଏଠି ମିଶିକି ସମସ୍ତେ ରହୁଛନ୍ତି ଯେ ବହୁତ ବଢ଼ିଆ
ହଁ ତାପରେ ତାଙ୍କ ଭାଇମାନଙ୍କର ବି ଗୋଟେ ଭଲ ଜିନିଷ ମାନେ କେଉଁ ଭାଇ ଯଦି କିି ଗୋଟେ ହଇରାଣ ବି ହେଉଥିବ ମାନେ ସୀଏ ତାକୁ ସାଙ୍ଗେ ସା ସାଙ୍ଗେ ସାହାଯ୍ୟ ଆଉ ମାନେ ଭାବିବେନି ଯେ ସିଏ ମୁଁ ଦେବି କି କଣ ଏମିତି ନାହିଁ କାହା ଭିତରେ। ମାନେ ଯେମିତି ଲାଗେ ଯେ ପିଲା ବେଳୁ ଯେମିତି ବଡ ହେଲେ ବି ସେମିତି।
ସେଇଟା ଭଲ ନା ଆଉ ଭାଇ ଭାଇ ଭି ତରେ ସମ୍ପର୍କଟା ସବୁବେଳେ ଭଲ ରହିଲେ
ହଁ ଇଏ ବଡ଼ ଭାଇ ହେଲେ ବି ତାଙ୍କୁ ମାଗନ୍ତି ଫୋନ୍ କରିକି ଏତିକି ପଇସା ଦବୁକିରେ ଏଇଟା କରିବ ଏମିତି ଆ ସିଏ ବି ସେମିତ ହେଲେ ମାନେ ଯୋଉ ମଝିଆ ଦିଅର ଯିଏ ସିଏ ବାହାରେ ଆମର ଚାକିରିୀ କରନ୍ତି ନା।
ହଁ।
ସିଏ ବି ଛାଡିକି ମାନେ ସେ ପିଲାଙ୍କୁ ଯାଆନ୍ତି ମାନେ ଜେ କିଛି ତାଙ୍କୁ ବି ମାନେ ସେ ଜାଣନ୍ତି ଯେ ମୋ ପିଲାଙ୍କର ବି କିଛି ଅସୁବିଧା ହବନି। ଏମତି ଆଉ।
ହୁଁ। ଏଇ ସମ୍ପର୍କଟା ସବୁବଳ ପାଇଁ ରହୁ ଅ ସେଟା ରହିଲେ ବହୁତ ଭଲ ବାପା ମା ବି ଖୁସି। ପିଲାମାନେ ସମସ୍ତେ ମିଶିକି ରହିଲେ।
ହୁଁ ଆ ମୁଁ ତ ବାହାହେଇକି ଆଇଲି ଆସିଥିଲି ବାଇଶି ବର୍ଷରେ ମୁଁ ମୋ ଶାଶୁଙ୍କୁ ସେହିତ ଚାଳିଶ ବୟାଳିଶ ବର୍ଷ। ଆଉ ମୁଁ ସେବେଠୁ ବା ଶାଶୁ ଏତେ କାମ ଫାମ କିଛି କରନ୍ତିନି ଏବେ ବି ସେୟା। ତାଙ୍କର ସେ ଆରାମ ଖାଲି କରିବା ମାନେ ଆମେ କେହି କରେଇ ତ ଦଉନୁ ଆଉ।
ହଁ।
ଏମିତି ଅଛନ୍ତି ଆଉ ଶଶୁର ନାହାନ୍ତି ନା। ହଁ। ତାପରେ ଶାଶ ଶ୍ୱଶୁର ବି ମାନେ ଶାଶୁ ବି ଯାହେଲେ ସେଇ ଦୁଃଖଟା ମାନେ ଜଣେଇବାକୁ ଦିଅନ୍ତିନି ପିଲାମାନେ କେହି ଆଉ। ବାପା ନାହାନ୍ତି ବୋଲି ଆଉ କମ ବୟସରୁ ମାନେ ମୋ ସ୍ଵାମୀ କହନ୍ତି ଯେ ମୁଁ ସେତେବେଳେ ପଢ଼ୁଥିଲି ଯେଉ ପଢ଼ୁଥିଲି କଲେଜରେ ପଢ଼ୁଥିଲି ବାପା ଚାଲିଗଲେ। ଆଉ ସାନ ଭାଇଟି ମୋର ପଢୁଥିଲା ଅଷ୍ଟମରେ ସେଇ ଯଉ ମାନେ ପିଲାବେଳୁ ଗୋଟେ ରହିଯାଇଚି ତାଙ୍କର ମାନେ ଭାଇମାନଙ୍କ ପ୍ରତି ଭଲପାଇବା ଯେମିତି ବୋଉଙ୍କ ପାଇଁ ବି ସେମିତି।
ବଡ଼ ଭାଇତ ହଁ ସେଇ ସେ ଭଲ ପାଇବାଟା ସବୁବେଳ ପାଇଁକା ରହିଲେ ଭଲ।
ହଁ ହେଇମିତିଆ ଟିକେ ଏମତି ହୁଏ ଆଉ।
ଆଉ ବାହାରକୁ କୁଆଡ଼େ ଯାଇଥିଲେ ବୁଲିବା ପାଇଁ?
ବା ବାହାରକୁ ତ ଆମର ଯାଇଥିଲି ଶିରିଡ଼ି ସାଇ ବାବା ଯାଇଥିଲୁ ବୁଲିବା ପାଇଁ। ତାପରେ ଏଇ ଖରା ଛୁଟିରେ। ସେ ଭଲ ଲାଗିଲା ସାଇ ବାବାଟା ମାନେ ବଢ଼ିଆ ଲାଗିଲା ସେ ଜାଗାଟା। ସବୁଆଡ଼େ ପୁରା ପରିଷ୍କାର ପରିଚ୍ଛନ୍ନ ଯୋଉ ହୋଟେଲୂ ବି ରହିଥିଲୁ ସେଠି ବି ବଢ଼ିଆ ପୁରା ଆଉ ଖାଇବାକୁ ବି ସେଠି ହୋଟେଲ୍ ତରଫରୁ ତିନିଥର ମାନେ ବଡ଼ ବଢ଼ିଆ ବଢ଼ିଆ ଖାଇବା ବନାନ୍ତି। ଆମେ ତ ଖାଇପାରୁନା ମାନେ ବୁଲିବାକୁ ଟେ ଯିବା ସମୟରେ ରାତିରେ ଆସିଲେ ଖାଉ ଆଉ। ଏମିତି ଆଉ ଆଉ ବାବାଙ୍କର ସେ ଯୋଉ ଲାଗେ ଯୋଉ ସେଠି ସବୁ ମାନେ ଖାଇବାଟା ଦିଅନ୍ତି ସେଇଟା ବଢ଼ିଆ ଲାଗେ ଖାଇଚନ୍ତି ସେଠି ଯାଇଁ ଯୋଉ ଉପର ଆଉଁ ଚାଳିଶ ଟଙ୍କା ସିନା ନେବେ ମାନେ ମିଲ୍ସ ଟା ବଢ଼ିଆ ଦିଅନ୍ତି। ସବୁ ଉଁ ସବୁ ପ୍ରକାର ଜିନିଷ ଥିବ ତା ଦେହରେ। ଆପଣ ଯାଇଛନ୍ତି ସେଠିକି କେବେ?
ନାଇଁ ମୁଁ ଯାଇନି ବାବାଙ୍କର ଡୋରି ଲାଗିନି ମୁଁ ଯାଇନି।
ଆପଣ କୁଆଡ଼େ ଯାଇଥିଲେ ସବୁ ଖରା ଦିନେ?
ଆ ନାଇଁ ମୋର ତ ଦେହଟା ର ଖରାପ ହେଇଗଲା ଏଇ ଖରା ଯୋଉ ବେଶୀ ହେଲା ଦେହଟା ବେଶୀ ଖରାପ ହେଲା। କୁଆଡ଼େ ବି ଯାଇପାରଲିନି ଆଉ ବାହାରୁକୁ ମୁଁ ଏତେ ଯାଇନି କେବେ। ଯାଇଚି କଲିକତାରେ ମୁଁ ରହୁଥିଲି ବାହାଘର ପରେ। ହେ ଦି ବର୍ଷ ସେଠି ରହିଚି ଆଉ ମୁଁ ସୋ ପୁଣି ମୋ ପ୍ରିୟ ଜାଗା ହଉଛି ପୁରୀ ଯେତେବେଳେ ମନ ହୁଏ ମୁଁ ପୁରୀ ପଳାଏ ହଁ।
ଯାହା ମୁଁ ଯେମତି କହନ୍ତି ସବୁଆଡ଼େ ଗଲେ ବି ସୁଖ ନଥାଏ ପୁରୀଠୁ।
ପୁରୀ ପୁରୀ ଗଲେ ମତେ ବହୁତ ଶାନ୍ତି ଲାଗେ ଆଉ ସେଠି ବି ଆମର ବନ୍ଧୁବାନ୍ଧବ ବହୁତ ଅଛନ୍ତି ବନ୍ଧୁବାନ୍ଧବ ଘରୁ କଁ ନଗଲେ ବି ଅ ମନ୍ଦିର ଦର୍ଶନ କରିକିି ଟି କେ ସମୁଦ୍ର କୂଳରେ ଟିକେ ଯାଇ ବୁଲି ଆସିବା ସେଇଟା ଗୋଟେ ବହୁତ ଶାନ୍ତି ଲାଗେ। ଆଉ ଜଗନ୍ନାଥଙ୍କୁ ଦେ ଏଲେ ଟିକେ ବହୁତ ହଁ ମୋର ପ୍ରିୟ ସ୍ଥାନ ସେଇଟା ସେଠି ଯାଇକି ବୁଲିଆସ୍ ହିବି ମୋ ମନଟା ଶାନ୍ତି ହେଇଯାଏ ଲାଗେ। ଆଉ ସେଥି କୁଆଡ଼େ ମନ କରେନି ମୁଁ।
ଆଉ କୁଆଡ଼େ ଇଚ୍ଛା କରନ୍ତିନି, ନାଁ? ଆଉ ଆପଣଙ୍କ ଗାଁଟା କୁଆଡ଼େ କି?
ଆମ ଗାଁ ଖୋର୍ଦ୍ଧା।
ଖୋର୍ଦ୍ଧା?
ହଁ ଖୋର୍ଦ୍ଧା ଡିଷ୍ଟ ସେପଟେ ଆମର ହୋଉଚି ସୁନାଖେଳା ଭୋଲଗଡ଼ ଜାଣିଚନ୍ତି?
ହଁ ହଁ ସୁନାଖେଳା ବୋଲଗଡ଼ ଜାଣିଚି।
ହଁ ହଁ ସେଇ।
ଓହୋ ଆଉ ତାଲେ ଖୋର୍ଦ୍ଧାରେ ତ ବଢ଼ିଆ ବଢ଼ିଆ ଜାଗା ଯୋଉ ଏବେ ରାମ ମନ୍ଦିର ଗୋଟେ ହେଇଚି।
ବହୁତ ସୁନ୍ଦର ଜାଗା ରାମ ମନ୍ଦିର ଅଛି ଫୋଟଗଡ଼ ପାର୍କ। ଆ ହଁ ଯାଆନ୍ତୁ କେବେ ବୁଲି ଆସିବେ।
ହୁଁ ଶୁଣି ପିଲାମାନେ ବି କେତେ ଥର କହିଲେଣି ଚାଲ ଯିବା ଆମର କଣ କି ଗୋଟେ ସମସ୍ତେ ମିଶିକି ରହୁଚନ୍ତି ସମସ୍ତେ ଗୋଟେ ଏକା ସାଙ୍ଗେରେ ଇଚ୍ଛା କଲେ ଯାଉଚୁ ଆଉ।
ହଁ ମିଶିକି ଗଲେ ବଢ଼ିଆ ଲାଗିବ କାରଣ ଯୋଉ ଭଳିଆ ଆପଣ ଅଛନ୍ତି ଅ ସେଭଳିଆ ସମ୍ପର୍କ ଆଉ ଆଜିକାଲି ଦେଖିବାକୁ ମିଳୁନି ଅ ସେ ଭାଇ ଭାଇ ଭି ତିରେ ଯୋଉ ବ ଅଛି ଗୋଟେ ନିବିଡ଼ ସମ୍ପର୍କ ସେ ସମ୍ପର୍କଟା ସେମିତି ରହିଥା ଯୋଆଡ଼େ ଯିବେ ଗୋଟେ ମିଶିକି ଗଲେ ବହୁତ ଭଲ ଲାଗିଲା।
ଆମର କଣ ମିଶି ମାସି ସମସ୍ତେ ବର୍ଷକୁ ଥରେ କୁଆଡ଼େ ହେଲେ ପଛେ ମିଶିକି ବୁଲିବାକୁ ଯାଉଛୁ।
ହଁ ହଁ କେବେ ଗୋଟେ ଯାଆନ୍ତୁ ଆମର ଯୋଉଁ ରାମ ମନ୍ଦିର ପେତୟଗଡ଼।
ହଁ।
ଯାଆନ୍ତୁ ବୁଲି ଆସିବେ ଆଉ।
ଓ କୋଠ ବଡ଼ ବାଉଛି ଯୋଉ ନୟାଗଡ଼ ପଟେ ଯୋଉ ଆମର ଇଏଟା ଅଛି କଣ ସେଟା କହିଲେ ଲଡୁ ବାବା ତାଙ୍କ ସେଗୁଡାକ କଣ ଭଲ ଜାଗା ସବୁ ହଁ?
ହଁ ସରଙ୍କୁ ଲଡୁ ବାବା ଅଛନ୍ତି ତାପରେ ଆମର ଅଛନ୍ତି। ଆ କଣ୍ଟିଲୋ ନୀଳ ମାଧବ। ନୟାଗଡ଼ରେ ବି ଦକ୍ଷିଣ ହଁ କାଳୀମନ୍ଦିର ଅଛନ୍ତି। ଜଗନ୍ନାଥ ମନ୍ଦିର ସେଠି ବି ବହୁତ ବଢ଼ିଆ ବଢିଆ ପାର୍କ ବି ଅଛି।
ନୟାଗଡ ରେ ଭଲ ଜାଗା।
କଣ୍ଟିଲୋ ନୀଳମାଧବ ଟା ତ ବହୁତ ଉଚ୍ଚା ଉଚ୍ଚା ପାହଚ ଆଉ।
ହଁ ହଁ।
ଉପରକୁ ଯାଆନ୍ତିନି କି ପୁରା ମହାନଦୀ କୂଳରେ।
କୂଳରେ ହଁ।
ହଁ। ଶୁଣିଛି ଯେ କେବେ ଦେଖିବା ଭଗବାନ କଣ ଏଇ ଯାଇଥିଲି ଛୋଟ ଛୋଟ ପିଲା ଯାଇଥିଲି ବହୁତ ଦିନ ହେଇଗଲାଣି ଯାଇଥିଲି।
ହଁ ହଁ।
ଆଉ ମନ ନାହିଁ ଏବେ ଗଲେ ପୁଣି ହେବ ଆଉ।
ଏବେ କେବେ ଗୋଟେ ବୁଲିଯାଆନ୍ତୁ ସମସ୍ତେ ମିଶିକି।
ହଁ ହଁ ଆଉ ଏପଟେ ତ ଖୋର୍ଦ୍ଧାରେ ଆମର କୌଣସିଟା କହନ୍ତି ସେ ଯେଉଁ ଠାକୁର ଅଛନ୍ତି ପାହାଡ଼ ଉପରେ ବରୁଣେଇ ରଜ ହୁଁ ସିଆଡେ ଆସିଥିଲେ? ରଜକୁ ଆସିଥିଲେ?
ନାଇ ଏ ରଜକୁ ଯାଇପାରିନି ରଜକୁ ଏଇ ପାଖ ପାଖରେ ହିଁ ଯାଇଥିଲି ଲାଷ୍ଟ ଯେଦିନି ବୁଲିକି ଆସିଥିଲି।
ହଁ ସେ ରଜରେ ବା ବଢ଼ିଆ ପୁ ଇଏ ହୁଏ ମାନେ ଠାକୁର ଦର୍ଶନ କରନ୍ତି ବହୁତ ହୁଁ ଯାତ୍ରା ଭଲ ଆଉ। ରଜ ବେଳକୁ ସେଇଠିକି ଯିବ ଟିକେ ପିଲାମାନେ ବି ମଜା କରିବେ ନା?
ମଜା କରିବା ଷ୍ଟଲ୍ ପଡେ ଭଲ ଦୋକାନ ସବୁ ପଡେ ଆଉ। ଭଲ ଲାଗେ ଠାକୁରଙ୍କୁ ଦେଖିକି ଆସିବେ ଝରଣା ଭଳିଆ ଟିକିଏ ଅଛି।
ତୁ ପାହାଚ ପରା?
ହଁ ପାହାଚ ଅଛି ହଉ।
ଓ ଉପରକୁ ଚଢ଼ିକି ଯିବାକୁ ପଡ଼େ ନା?
ହଁ ହଉ ରହୁଛି ଟିକେ ପରେ ଆମେ କଥା ହେବା ଆଉ।
ହଁ ରଖ।
ହଁ।
ଏଇ ହାଣିଦବ।